ହଁ।
କଣ ଥିଲେ ମ୍ୟାଡ଼ାମ?
କିଛି ନାହିଁ ଏମିତି ବସିଥିଲି ଆଉ ଆପଣ କଣ କରୁଥିଲେ କୁହନ୍ତୁ?
ମୁଁ ଏକାନ୍ତ ପଡିଆରେ ବୁଲୁଛି ଆମ ଗାଁ ର ଲାଷ୍ଟ ଗୋ ଶେଷ ମୁଣ୍ଡରେ। ଅଛି ଗୋଟା ପଡିଆଟା ଆମେ ସେଠି ଖେଳା ଖେଳି କରିଦେବୁ ତାପରେ ଆମେ ଏଠି ଆସି ସନ୍ଧ୍ୟାବେଳେ ଟା ଆମେ ତା କେତେବେଳେ ନିଜ ମାନେ ଏଇଟା ସଦାବେଳେ ଟ୍ରଲ ଯେତେବେଳେ ଘରେ ଅଛି ଆସ ବସେ ମାନେ ପଡିଆ ସେ ବସେଇ ମାର ପବନରେ ଖାଇବାକୁ ପସନ୍ଦ ଥାଏ ଆଉ
ଆଚ୍ଛା।
ତମ ଆ ଦିନ ଚର୍ଯ୍ୟା ତମର କେମିତି କଣ ରହିଲା କୁହ।
ଦିନ ଚର୍ଯା ତ ମୋ ମୋ ବାସ ଆପଣଙ୍କୁ ଏବେ ପଚାରିଥାନ୍ତି। ସେ ବିଷୟରେ ମୋର ଦିନଚର୍ଯ୍ୟା କଣ ସକାଳୁ ଉଠିକି ବହୁତ ଜଲ୍ଦି ଜଲଦି ରେ ସବୁ କାମ ସାରିକି ସ୍କୁଲ ଯିବାକୁ ପଡିଲା। ତାପରେ ସ୍କୁଲ ରେ ତ ଗରମ ଆପଣ ଦେଖୁଛନ୍ତି ଏବେ ପ୍ରବଳ ଗରମ ହଉଛି। ଆଉ ତା ସାଙ୍ଗ କୁ ଏପଟେ ପାୱାର କଟ ହେଇଯାଉଛି ପାୱାର କଟ ହେଇଗଲା ପରେ ପିଲାମାନେ ଆମେ ମାନେ ତ ବହୁତ ବ୍ୟସ୍ତ ହେଇଯାଉଛୁ ତ ସେମାନେ ଛୋଟ ଛୋଟ ପିଲା ତ ଆହୁରି ବ୍ୟସ୍ତ ବ୍ୟତିବ୍ୟସ୍ତ ହେଇଯାଉଛନ୍ତି
ହଁ
ଲାଇନ ଆସିଲା ବେଳକୁ ତାଙ୍କର ପାଠ ପଢା ପାଇଁକା ବି ମନ ଲାଗୁନି ଖାଲି ବ୍ୟସ୍ତ ହଉଛନ୍ତି କେମିତି ଟିକେ ଲାଇନ ଆସିବ ତାପରେ ରେ ଲାଇନ ଆସିଲା ପରେ ପିଲାଙ୍କ ସହିତ ଟିକେ କଥାବାର୍ତ୍ତା ତ ପାଠ ପଢା ଏସବୁ ପରେ ଚାରିଟା ବେଳକୁ ଯେତେବେଳେ ସ୍କୁଲ ଛୁଟି ହେଲା ଆସିକି ଟିକେ ରେଷ୍ଟ କଲି ରେଷ୍ଟ କରିବା ପରେ ଟିକେ ବିଶ୍ରାମ ନେଲା ପରେ ଏବେ ରୋଷେଇ କରିବା ପାଇଁ ଆସିଲି ତାପରେ ବା କି ଯାହା ମ କାଲି ପାଏଙ୍ଗା ସ୍କୁଲରେ କଣ କଣ କାମ ରହିଲା ପିଲାଙ୍କ କ୍ଲାସ ପାଇଁକା ଆଗୁଆ ଆମକୁ ପ୍ରିପେୟାର କରିବାକୁ ପଡେ ପ୍ରସ୍ତୁତ ହବାକୁ ପଡେ ଅ ଲେସନ୍ ପ୍ଲାନ୍ ସବୁ ପାଠ୍ୟ ଯୋଜନା ଏଗୁଡା ସବୁ କରିବାକୁ ପଡେ ଆଜ୍ଞା ସେଗୁଡା କରିବାକୁ ତ ଏଇ ସବୁ କରୁଥିଲି ଆଉ
ହଁ ହଁ ଏବେ ଆଜି ଆଜି ଦିନ ଚରି କେମୀତି ଗଲା
ଆଜ୍ଞା
ମୁଁ ଯେହେତୁ ଟିକେ ଅଳଶୁଆ ବ୍ୟକ୍ତି ବୁଝିପାଇଲୁ ମୁଁ ଉଠିଲି ନଅଟାରେ ଆ ନା ହଁ ସାଢ଼େ ଆଠା ସାଢ଼େ ଆଠଟା ବୁଝିଗଲି ତାପରେ ଉଠ ଠିକି ତା ତାପରେ ତାପରେ ଦାନ୍ତ ଘସିକି ତାପରେ ଫୋନ ଅଧଘଣ୍ଟା କେତେ ଦେଖିଦେଲି ତାପରେ ଖାଇଥିଲେ ଆ ଆଜି ଯେହେତୁ କଣ ଜ୍ୟେଷ୍ଠି ଯୋଉ ବଡ ମାନ ପାଇଁ ହୁଏ ଜାଣିଥିବେ ଜ୍ୟେଷ୍ଠ ମନ ହେଇଥିଲା ପିଠା କ୍ଷୀର ଲଗେଇକି ଖାଇଦେଲି ନା ରୁ ପିଠା ଟା ତା ତାପରେ ଗ ଗଲୁ ଗାଧେଇ ଆଜି ଯେହେତୁ ନଈ ରେଟିକେ ଦଳ ହେଇକି ଅଧିକ ଆସିଥିଲା ନଇରେ ଟିକେ ନାରୁ ଗଧୋଇକି ଆସିକି ଫେ ପାଇପ ରେ ଗାଧେଇବାକୁ ପଇଲା ଆମ ଗାଧେଇକି ତାପରେ ପଖାଳ ହେରିକା ହୁ ପଖାଳ ଖାଇଲି ପଖାଳ ହଁ ପଖାଳ ଭଜା ଆଉ ଯୋଉ ଆଳୁ ଭଜା ଆଉ ଯୋଉ ଭେଣ୍ଡି ଆଉ ଖାଇଥିଲି ବୁଝିପାଇଲେ
ଆଜ୍ଞା
ତାପରେ ତାପରେ ଚାରିଟା ବେଳ ଯୋଉ ତାପ ଖ ଶୋଇ ତାପରେ ଚାରିଟା ବେଳ ଖେଳିବାକୁ ଆସିଲୁ ଖେଳକୁ ଆସିକି ତାପରେ ସନ୍ଧ୍ୟାବେଳେ କ ଭାତ ହରି କା କଇ ଖାଇଥିଲି ତାପରେ ଫେଣି ଆସିଲି ଏବେ ପଡିଆରେ ବସିକି ତମ ସହ କଥା ହଉଛି ଆଉ ତମେ ଆଜି କେମିତି ଭୁଲରେ କଲ ଲଗେଇଦେଲ ମତେ ଖୁସି ଲାଗିଲା ଆଉ
ନାଇଁ ସାର୍ କାଲି ଆ ପ୍ରକୃତରେ କାଲି ନା ଟିକେ ମୋ ଦେହ ଟା ଟିକେ ଟିକେ ଭଲ ନଥିଲା ଆଉ ସେଥିପାଇଁକା ମୁଁ ପୁରା ଦିନ ସାରା
ହୁଁ ହୁଁ ହଁ ହଁ
ଥିଲି ସନ୍ଧ୍ୟା ବେଳେ ଟିକେ ଭୁଲିବା ପାଇଁକା ସେ ଏଇ ଖରା ଯୋଗୁ ଟିକେ ଡିହାଇଡ୍ରେସନ ହେଇଯାଇଥିଲା ତ ସେ ସେଥିପାଇଁ ଟିକେ ଭଲ ଲାଗୁନଥିଲା
ହଁ ହଁ ଓହୋ ସେତି ହ ଖରା ନି ପାଣି ହେରିକା ପିଅନ୍ତୁ ବାକି ଓ ଆର ଏସ ହେରୀକା ତମେ ର ରଖନ୍ତୁ ବେଳେ ବେଳେ ସେ ଆଉ
ଆଜ୍ଞା ଆଜ୍ଞା
ହୁଁ ଆଉ ଯେମିତି ରହିଲା କି ଯେ ହୁଁ ମୁଁ କଲ୍ କରିଦେଲେ ଏଠୁ ତମେ ଯଦି ଅ ଅସୁବିଧା ସାମ୍ନା ହଉଥବ ମାନେ କହିଦେବେ ମତେ ମତେ ବି ଭଲ ଲାଗିଲାନି ମୁଁ କାଲି କଲ କରିଥିଲି ବୁଝିପାରିଲେ? ମୁଁ ଗଲି ତମେ ଯେ ତୁ ବିଇଏ ଯ କେବଳ ଲାଇନ ରଉିବ କେତେବେଳେ କା ବ୍ୟସ୍ତ ଥିବ ମୁଁ କରି ଦେଇେବ ଯେ ହଁ ମୋ ପାଇଁ ଯେ ଅସୁବିାଇ ମତେୋ କ୍ଷମା
ନାଇଁ ନାଇଁ ସାର୍ ସାର୍ ସେମିତି କିଛି ବି ଅସୁବିଧା ନାହିଁ ଆଉ ମୁଁ ଆପଣ ଆପଣଙ୍କର କଲ କୁ ସେତିତିକି ମାନେ ଅ ଠିକ ସମୟରେ ଆପଣଙ୍କୁ କଣ ରେସପଣ୍ଡ କରିପାରିଲେିନି ସେଥିପାଇଁପାରି ସେଥିପାଇଁକା
ହ ହଁ ହଁ ହଁ ହଁ ହଁ। ଆ ତମ ସହ କଥା ହେଲେ ଭଲ ଲାଗୁଚି ମାନେ ଇପା ଆମ କମ୍ୟୁନିକେସନ ମାନେ ଯୋଉ କଥାଟା ଠିକ ଠାକ୍ ଲାଗୁଛି ମତେଲାଗୁଛି ସେଥିପାଇଁ ମତେ ଆ ତମ ସହ କଥା ହେଲେ ମତେ ଏତେ ବିରକ୍ତି ପ୍ରଭଖାସ ଲାଗୁନି। ମ ତାଙ୍କ କଥା ସମୟ ପଲାଉଚି ମୋତେ ଜଣାବି ପଡୁନି
ଆଉ କଣ ରହିଲା।
ଆଉ ସାର୍ ଆପଣଙ୍କର ଘରେ ସମସ୍ତେ
ହ ହୁଁ ମୁ ମୁଁ ଗୋଟେ ଅଛି ମଝିଆ ପୁଅ ଆଉ ଦି ଭଉଣୀ ଅଛନ୍ତି ସେ ଜଣେ ପିଜି ସେକେଣ୍ଡରେ ତାଙ୍କର ସରିଛି ସେବେ ବି ଇ ଡି ର ପ୍ରବେସିକା ପରୀକ୍ଷା ଦେଇଥିଲେ ବୁଝିପାରିଲେ।
ଆଜ୍ଞା।
ପରୀକ୍ଷା ଦେଇଥିଲେ ଏବଂ ଆଉ ମୋ ମୋ ସାନ ଭଉଣୀ ସେ ଦଶମ ଦଶ ପାସ୍ ହେବେ ଯୋଉ ସଫଳ ହେଲେ ଯୋଉ ସେଇଟା। ହଁ ଆଉ ତା କୃତ କାର୍ଯ୍ୟ ହେଲେ ଯୋଉଟା କୃତ କାର୍ଯ୍ୟ ହେଇ ସେ ଯୁକ୍ତ ଦୁଇଟା ଫର୍ମ ପକାଇଛନ୍ତି ସେଟା ତାପରେ ସେ ଏମିତି ଚାଲିବ ତାଙ୍କର ସେ ବି ତା ଦେଇିଖ ଶିକ୍ଷକ ଲାଇନ ର ଇଚ୍ଛା ଅଛି ଯେହେତୁ ସେ ବି ଯିବାର ଇଛା ଅଛି ତ ତମେ ବି ଅଛ ମତେ କେବେ ଯଦି କେବେ ଦରକାର ପଡ଼ିଲା ମୁଁ ତମର ସହ ଯୋଗାଯୋଗ କରିପାରୁି ମତେ ସେମିତି କିଛି ଅଛି ମତେ ତ ମୁଁ କେମିତି ଦେଖନ୍ତୁ ମୋର ବି ଗୋଟେ ଅଛି ଯେ ଶିକ୍ଷକ ମାନେ ଇଏ ଯାଇ ଅଛି। ମୁଁ ଦ କଥା ଏବେ ଭାବିନି ମୁଡିାସ ଓଡିଶାମତିତି ଅଛି କି? ମୁଁ ପଇସା ଦେଇଦବିଁ ଖାଲି ଯିବି ଖାଲି ଏକ୍ଜାମ ଦେବି ସେମିତି କିଛି ଜାଣିଛନ୍ତି?
ଓଡିଶାରେ ତ ସାର୍ ନାହିଁ ସେମିତି ଆପଣ ହଁ ଇଗନୋରରେ ହେଇପାରିବ ବି ଏଡ୍ ଯଦି ଆପଣ ସିଟି କରିଥିବ ଆଜ୍ଞା। କରିଥିବେ ତ ସେଟା ହବ।
ହଁହେଲେ ସେ ବିଡ ହେଇ ଏତେହିଁ ଇ୍ଛା ନାହିଁ ବତ୍ ଯେହେତୁ କେବେ ବି ଚାନ୍ସ ମୁଁ ଜାଣିଛି ବି ଟିକେ ଅଛି ଚାନ୍ସ ଅଛି ମୋର ସେଟା ଏଇ ଆଉ ମୋ ତ ଗୋଟା ମୋ ତ ଟିକେ ହଁ କରିଦଉଛି କହିଦଉଛି ମୋ
କରୁଛନ୍ତି ତ ଆପଣଙ୍କର ଭଲ ଫୁଜର ଅଛି ଭବିଷ୍ୟତ ଆପଣଙ୍କର ବହୁତ ଭଲ ଅଛି।
ହଁ ହଁ। ମୋର ଆଉଟା ବି ମୋର ଗୋଟେ ସ୍କୁଲ ମାନଙ୍କର ପ୍ରତି ଟିକେ ନା ମାନେ ଇଏ ଭ ମ କେତେ ଲାଗେ। ଗୋଟା ଦେଖ ମୁଁ ଫିଜିକାଲି ଯେହେ ଆେ ଯେତେବେଳେ ପଢିବକୁୁ ଯାଇକି ଆମେ ଗୋଟେ ଗୋଟେ ଅନର୍। ାରାରେ ଏତ ବର୍ଷଢିଲୁଁ୍ସ୍ ଟୁ ପଲିଟିକଲାଇନ୍ ପ଼ିଲି ପ୍ସ୍ ଥ ପଲିିକାଲ ରାଜନତି ବିଜ୍ଞାନ ପଢିଲି। ଆଉ ଯବେ ବି ସ୍ନାତକତ ରାଜନୀତି ବିଜ୍ଞାନ ପଢୁଛି ଏତେ ବର୍ଷ ଗୋଟ ବିଷୟକୁ ପଢେଇ ସାରିଲ ଆମେ ଯଦି ସ୍କୁଲକୁୁ ଯିବୁ ସ୍କୁଲ ରେ ସେମିତି କୌଣସି ନାହିଁ ଯେ ଗୋଟାଏ ସଠିକ ଇଏ ଆମେ ଇଏକୁ ଯାଇଛୁ ପଢିବୁ ଆମକୁ ଦେଇଦେବେ ଭୂଗୋଳ ଦେଇଦେବେ ଇତିହାସ ଦେଇଦେବେ ରାଜନୀତି ବିଜ୍ଞାନ ପଢେଇବୁ। ଆମର ଏଇ ଆର୍ଟସ ସେ ସେଇଟା ମ। ତେ ଲାଗୁଚି ମୁଁ ଆମ ସ୍କୁଲ ଖୋଲିଲେ ଆମର ମତେ ଲାଗୁଚି ସମୟ ଜ୍ଞାନର ଯୋଉଟା ଏ ଅଧିକ ବଢିଆ କଥା। ମତେ ଲାଗୁଚି ଟିକେ କମେ। ଏଇଟା ଆପଣଙ୍କୁ ଲାଗୁଛି। କଣ ମୁଁ ମାନେ ଯୋଉଟା କହୁଚି ସେଟା ଭୁଲ କହୁଚି କି? କେ
ନାଇଁ ଆପଣ ଯାହା କହୁଛନ୍ତି ସେଟା ଭୁଲ୍ ନୁହେଁ। କିନ୍ତୁ ଆପଣ କଣ ସ୍କୁଲୁରେ ରହିକି ଆପଣ ଯଦି ନିଜର ଜ୍ଞାନର ଅଧିକ୍ ତଗରା ହଁ। ମନ୍ ଅଭ୍ୟାସ କଲେ ତ ଆପଣଙ୍କର ଜ୍ଞାନଟା ନିହାତି ବଢିବ। ତ ଆପଣ ସ୍ ଉ ଏଇ ଯଦି କଣ? ଉ ପ୍ରାଥମିକ ଶିକ୍ଷା କଥା ଦେଖିବେ। ଆପଣଙ୍କର ଏତେ ଜ୍ଞାନର ଅଭିବୃଦ୍ଧି ହବନି। ସେଥିପାଇଁ ଆପଣଙ୍କୁ ଅଲଗା ନିଜସ୍ୱ ଭାବରେ ଆପଣଙ୍କୁ ସେ ସବୁ ପାଠ ପଢିବାକୁ ପଡିବ। ୟା ସହିତ।
ହଁ ହଁ।
ଆପଣ କଣ? ହଁ। ଆପଣ ଦେଖନ୍ତୁ ଆପଣ ଯଦି ମାଧ୍ୟମିକ ଶିକ୍ଷା କଥା ଦେଖିବେ। ସେଠି ଆପଣଙ୍କର ଟିକେ କଣ ଯୋଉ ସ୍ତର ଟିକେ ଟିକେ ଅଧିକ ରହିବ। ପ୍ରାଥମିକ ଶିକ୍ଷା ସ୍ତର ଠାରୁ ହଁ ପାର୍ଥକ୍ୟ ବହୁ ଥିବ। ଆପଣ ଯେତେବେଳେ କଲେଜ ପିଲାଙ୍କୁ ପଢେଇବେ। ମହାବିଦ୍ୟାଳୟ ପିଲା ଉ ମାନଙ୍କୁ ପଢେଇବେ। ସେଠି କଣ ରହିବ? ସେଠି ତା କ ଠାରୁ ଆହୁରି ଟିକେ ତା ସେମାନଙ୍କର ସ୍ତର ଅଧିକ ରହିବ। ସେମାନ କଅ ଆମେ ମୁଖ୍ୟତ କଣ ନା ଏତେ ଛୋଟ ପିଲାଙ୍କୁ ପଢେଇବାକୁ ପସନ୍ଦ କରନ୍ତିନି। ସେମାନେ କିଛି ଶିଖିନଥାନ୍ତି। ଆପଣ ଯେମିତି ପଢେଇବେ। ସେ ହଁ ବିରକ୍ତି ଲାଗେ।
କିନ୍ତୁ ତା ସହିତ ବି ତ ପ୍ ସେମାନଙ୍କୁ କାହିଁକି ନା ମୂଳ ଦୁଆ ଟା ତ ସେଇଠୁ ଆରମ୍ଭ ହଉଚି ନା।
ହଁ ହଁ।
ଉଁ ତ ସେଠୁ ଦେଖିଲେ ହବ ଆଉ।
ଉଁ ହୁଁ ତମର ଆଉ କୌଣସି ଏମତି ପ୍ରଶାସନିକ ସେବା ହୁଏ। ସେ ଆଇ ସେମତିଆ ଯିବାର ଇଚ୍ଛା ଅଛି।
ନାଇଁ ଏବେ ତ ଇଚ୍ଛା ନାହିଁ। ଯାହାବି କରିବି ମୁଁ ସ ସବୁ ଏଇ ଏଜୁକେସନ ଡି ପାଟମେଣ୍ଟ ଏଇ ଶିକ୍ଷା ଅଁ ବିବାଗରେ ଖାମ। କରିବି ବୋଲି ଭାବିଛି। ଓଇଏସ୍ ଓୟେସ୍ ଯୋଉ
ୟା ୟାର ଶିକ୍ଷା ସେବା।
ଆଜ୍ଞା ସେଇ ଏକ୍ଜା ପରୀକ୍ଷା ଦବା ପାଇଁକା ମୁଁ ଭାବିଚି। ଯୋଉ ଥାଆନ୍ତି ଗୋଷୀ ଶିକ୍ଷା ଅଧିକାରୀ ହୁଅନ୍ତୁ। କି ହାଇସ୍କୁଲ ର ମାନେ ପ୍ରଧାନ ଶିକ୍ଷକ ହୁଅନ୍ତୁ।
ହୁଁ ହୁଁ ଯାହା ହଉ ତମେ ବହୁତ୍ ଉଚ୍ଚ ଚିନ୍ତାଧାରା। ଭଲ ଲାଗିଲା ଭଲ ଲାଗିଲା। ଉୁଁ ହୁଁ ହୁଁ। ଆଉ ତମ ଘରେ କେତେ ଅଣ କଣ ଅଛନ୍ତି?
ମୋର ତ ବହୁତ୍ ବଡ ଫ୍ୟାମି ପରିବାର। ଆଉ ବାପା ମା ବଡ ବା ତ ବଡ ବୋଉ ଏମତି ମିଶିକି ଅଛନ୍ତି ସମସ୍ତେ।
ଉଁ ହୁଁ ଆଉ ଲେଖିକି କଣ ମାନେ ତ ହଁ ଆଉ ଗୋଟେ ନୁ ହଉଛି ଦୁଇ ହଜାର କୋଡିଏ ଯୋଉ ନୂଆ ନୂଆ ଯୋଉ ଶିକ୍ଷା ହ ହ ନୀତି ଟା ପ୍ରାଥମିକ ଶିକ୍ଷା ମାଧ୍ୟମ ସ୍କୁଲ ମାନଙ୍କରେ କୌଣସି ପ୍ରଭାବ ପକେଇ ଖରାପ ପ୍ରଭାବ ଆଉ ତା ସହ ଭଲ ପ୍ରଭାବ କଣ? ହ୍ୟାଲୋ
ସେଇଟା ଆପଣ ପଚାରୁଛନ୍ତି ତ?
ହୁଁ ହୁଁ ହୁଁ
ହଁ ପ୍ରାଥମିକ ଶିକ୍ଷାରେ ଏ ଜାତୀୟ ଶିକ୍ଷାନୀତି କଣ କରିଛନ୍ତି ନା।
ହୁଁ
ତା ମାନେ ଆଗରୁ ଯୋଉ ଘୁସା ପଦ୍ଧତି ଇ ତାକୁ ପ୍ରିୟବର୍ତ୍ତନ କରି ସିପ୍ଟି ୱାର୍କ ଥାଏ ପ୍ରକଳ୍ପ କାର୍ଯ୍ୟ।
ହଁ ହଁ ହଁ।
ହୋଉ ସେମାନଙ୍କର ଦକ୍ଷତା ଭିତିକ ଶିଖାଏ ଏମିତି ପିଲା ନାଇଁତ କ୍ଷତା ଆସୁ କରିପାରିବେ। ଉୁଁ
ହୁଁ ହୁଁ ହୁଁ।
ଯୋଉଠାରୁ ଅ ସେମାଙ୍କର ଜଣେ ପଞ୍ଚମ ଶ୍ରେଣୀର ଲା ପଞ୍ଚମ ଶ୍ରେଣୀର ପିଲା। ତା ବୟସ ଅନୁପାତରେ ତା ପାଖରେ ଯ ଯେଉଁ ଯେଉଁ ଦକ୍ଷତା ରହିବା ଦରକାର ସିଏ ସେଇ ସେଇ ଦ କ୍ଷତା ସବୁ ହାସଲ କରିଥିବା ଦରକାର।
ହଁ ହଁ ଏବେ ବି ମଧ୍ୟ ମୋତେ ଲାଗୁଛି ଯୋଉ ଷଷ୍ଠରୁ ଅ କେଉ କ୍ଲାସ ଷଷ୍ଠ ରୁ ଅଷ୍ଟମ ହଁ
ଆଜ୍ଞା
ହଁ ଆଜ୍ଞା ଆଉ ତମେ କଣ କରିବ ବୋଲି କହୁଥିଲେ ଏବେ ବା
ଆଜ୍ଞା ଆଜ୍ଞା ଆଜ୍ଞା ରଖନ୍ତୁ ଆମେ ପରେ ପୁଣି କଥା ହବା ଆଜ୍ଞା